ହାଲୋ।
ହାଲୋ। ଆଜ୍ଞା କୁହନ୍ତୁ?
ହାଲୋ।
ହାଲୋ ଶୁଭ ସକାଳ। କେମିତି ଅଛନ୍ତି?
ହଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ହଁ ମୁଁ-ମୁଁ ବି ବହୁତ୍ ଭଲ ଅଛି।
ଆଜ୍ଞା ହଁ ବସିଥିଲି ଏଇଠି ଟିକେ ଆଉ। ଆପଣ କଣ କରୁଥିଲେ?
ହଁ ମୁଁ ବି ବସିଛି ବର୍ଷା ଦେଖୁଚି।
ଆପଣ କଣ କରୁଥିଲେ? ହାଲୋ।
ମୁଁ ବି ବସିଛି ବର୍ଷା ହଉଛି ଆମ ଆଡେ ତ ମୁଁ ଦେଖୁଛି ବସିକି ବର୍ଷା।
ଆଜ୍ଞା କିଛି ଖାଇଲେ?
ଆଜ୍ଞା ଆଜ୍ଞା ଆପଣ?
ହଁ ମୁଁ ବି ଖାଇଲିି ଇଡଲି ଚଟନୀ ଟିକେ ଆଉ କଣ? ଆପଣ କଣ ଖାଇଟେ?
ଆମର ଆଜି ହେଇଥିଲା ଉପମା ମଟର ତରକାରୀ।
ହୁଁ। ଆଉ ଭଲ ଅଛନ୍ତି। ଭଲ ଅଛନ୍ତି କି? ହ୍ୟାଲୋ। ହ୍ୟାଲୋ।